ହ୍ୟାଲୋ
ହ୍ୟାଲୋ।
ହଁ କୁହନ୍ତୁ?
ଜୟ ଜଗନ୍ନାଥ କେ କେମିତି ଅଛନ୍ତି?
ଜୟ ଜଗନ୍ନାଥ ଆଜ୍ଞା ଭଲରେ ଅଛି, ଆପଣ?
କଣ ହଁ ମୁଁ ବି ଭଲ ଅଛି। ଆଉ କଣ କରୁଥିଲି?
ଉ କଣ କରୁଚନ୍ତି? ଏଇ ଭାଇ କିି ପଢଉଥିଲି। ମୋ ସାନ ଭାଇ ଜଣେ କୁନି ଭାଇଟେ ତାକୁ ଏମତି ଅ
ଆଛା ଆଛା ନିଜେ ଭାଇ?
ଉ ନାଇଁ ନାଇଁ ମୋ ସବା ସାନ ଦାଦାଙ୍କର ପୁଅ।
ଆଚ୍ଛା।
ଆପଣ କଣ କରୁଥିଲେ?
ମୁଁ ବି ଟିକେ ଆଗରୁ ଟିଉସନ୍ କରିଥିଲି। ତାପରେ ଆସିଲି ଆସିକି ଏବେ ହଁ ଟିକେ ପରେ କଲ୍ କଲି ଆପଣଙ୍କୁ ଆଉ।
ଓହୋ ଆଉ ଆପଣ କଣ ପଢାପଢି କରୁଛନ୍ତି ନା ପଢାପଢି ସରିଲାଣି ଆପଣଙ୍କର?
ନାହିଁ ମୁଁ ପିଜି କରୁଚି ମୋର ପିଜି ସେକେଣ୍ଡ ଇୟର ଚାଲିଚି ଏବେ
ହେଇ ସେ ମୁଁ ଫାଷ୍ଟ ଇୟର ଚାଲିଚି ପିଜି ଫାଷ୍ଟ ଇୟର।
ଆଚ୍ଛା ନାଇଁ ମୋରି ପିଜି ଫାଷ୍ଟ ଇୟ ସରିଲା ସେକଣ୍ଡ ଇୟର ହେଲା ମାନେ ମୁଁ ଏବେ ସେକେଣ୍ଡ ସେମିଷ୍ଟାର ଦେଇଛି।
ମୋର ଫାଷ୍ଟ ସେମିଷ୍ଟର ଦେଇଚି ଏବେ।
ଆଚ୍ଛା ଆଚ୍ଛା ନାଇଁ ତାହେଲେ ଏକା ବ୍ୟାଚ୍ ର ହିଁ ହେଇଥିବେ।
ସେକେଣ୍ଡ ସେମିଷ୍ଟାର ଆପଣ ଦେଇ ସାରିଲେ ନା ଦେଇନାହାନ୍ତି?
ଦେଇ ସାରିଲିଣି।
ନାଇଁ ମୁଁ ବା ଦେଇନି ମୋର ଫାଷ୍ଟ ସେମିଷ୍ଟର ଦେଇଚି ସେକେଣ୍ଡ ସେମିଷ୍ଟାର ସରିନି।
ଆଚ୍ଛା ଆଚ୍ଛା ହେଉ ଠିକ୍ ଅଛି ଆଉ କେଉଁଠି ଆପଣ ଘର?
ଆମର ଜାରକା ଯାଜପୁର ଜାରକା
ହଁ ହଁ ଜାଣିଲି ଆମର ଢେଙ୍କାନାଲ।
ଓଉହୋ।
ଢେଙ୍କାନାଳର ଗୋବିନ୍ଦପୁର ଜାଣିଛନ୍ତି?
ନାଇଁ ନାଇଁ ସାଡେ ଢେଙ୍କାନାଳ ଭୁବନ ଆମ ସାନ ଆଙ୍କ ଘର ତ ସେଇଟା ଜାଣିଚି ଆଉ। ଆଉ କିଛି ଜାଣିନି।
ହଁ ହଁ ଯାଜପୁର ଆପଣଙ୍କ ଯାଜପୁରରୁ ଭୁବନଟା ପାଖ ତ କିଏ ଜାଣିଛନ୍ତି ଏପଟ ସାଇଡ଼୍ କୁ ଜାଣିନାହାନ୍ତି ଆଉ
ନାଇଁ।
ହ ଆଉ ଆଉ ଯାଜପୁରରେ ଆପଣଙ୍କର କଣ ଭଲ ଭଲ ଜାଗା ଅଛି?
ଯାଜପୁରରେ ଫାଷ୍ଟ ତ ବିରଜା।
ହଁ ଆପଣଙ୍କର ବିରଜା ମୁଁ ଯାଇଥିଲି ଏବେ। ହଁ ମୁଁ ଏବେ ମାନେ କଣ କହିଲେ ଯୋଉ ଅଛି ଆପଣଙ୍କର ନାଭି ଗୟା ଅଛି ବୈତରଣୀ ନଦୀ
ହଁ।
ହଁ ସେଇଟା ମୁଁ ଯାଇଥିଲି ଏବେ ଯୋଉ ମେ ମାସରେ। ଅଁ ଜେଜେଙ୍କର ଶ୍ରାଦ୍ଧ ଦେବା ଶ୍ରାଦ୍ଧ ଯୋଉ କଣ ପିଣ୍ଡ ପକେଇବା ପାଇଁ ପିଣ୍ଡ ଦାନ ପାଇଁ। ସେଇ ନାଭିି ଗୟାଠିକି ଯାଇଥିଲୁ। ସେଠି କରି କି ତାପରେ ବିରଜା ମନ୍ଦିରରେ ଭୋଗ କରିକି ସେଠି ସାରିକି ଆସିଲୁ।
ଓ ହୋ।
ଗୋଟେ ସୁବିଧା ନା ଆମର ଯୋଉ ଆମେ ଯୋଉମାନେ ବାହାରକୁ ଗଙ୍ଗା ଯାଇପାରୁନାହାଁନ୍ତି, ଯେଉଁ ଲୋକମାନେ ଏଇଟା ଗୋଟେ ବୈତରଣୀ ନଦୀ ଏଠି ଅଛି। ସୁବିଧା ନାଭି ଗୟା ହେଇଛି। ଆମ ଓଡ଼ିଶା ଲୋକଙ୍କ ପାଇଁ ସୁବିଧା ଗୋଟେ ସେଇଠି କରିଦେଇଚି। ମାନେ
ମାନେ ମୁଁ ଶୁଣିଥିଲି ଏଠି କରୁଛନ୍ତି କି ନାଇଁ ମୁଁ ଜାଣିନି। ହେ ଆଜେ ଆପଣଙ୍କ ଠାରୁ ହିଁ ଶୁଣୁଚି କି କରନ୍ତି।
ହଁ ଆପଣ ଜାଣିନାହାନ୍ତି କିନ୍ତୁ ଆମେ ଯାଇକି ସେଠି କରିକି ଆସିଲୁଣି।
ସେଇ ବା ଆମର ସବୁ ବାହାରକୁ ଯାଉଚୁ। କିନ୍ତୁ ଆମେ ଏଇଠି ଆମ ପାଖରେ ଆମେ ଜାଣିନୁ।
ଉଁ ହୁଁ। ଭଲ ଲାଗିଲା ଜାଗାଟା ବହୁତ ଭଲ। ନାଇଁ ଆମେ ଖାଲି ସେଇ ନାଭି ଗୟା ଗଲୁ। ନାଇଁ ନାଇଁ।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
ସେଇଠିକି ଗଲୁ। ତାପରେ ଏଇ ଯୋଉ ବିରଜା ମନ୍ଦିର ଗଲୁ। ସେଇଠି ତାପରେ ଖାଇକି ଭୋଗ ଯୋଉ ହେଇଥିଲା ପ୍ରସାଦ ଖାଇକି ଆସିଲୁ ପଳେଇ ଆସିଲୁ। ଯାଜପୁରରେ ଯୋଉ ଅଛି ବାଲିଚନ୍ଦ୍ରପୁର ଜାଣିଛନ୍ତି?
ନା। । ନାଇଁ, ଶୁଣିଚି ମୁଁ ଠିକ୍ ସେ ଜାଣିନି କି ମାନେ କୋଉ ପଟେ କଣ ଏମିତି କିଛି ଜାଣିନି। ଯାଇନି ବୋଧେ।
ଆଚ୍ଛା। ହଁ ସେଇଠି। ସେଇଠି ମୋ ନାନୀ ବାହା ହେଇଛି ତ ତା ଶାଶୁଘର ସେଇପଟେ। ତ ଆମେ ସେଇପଟେ ଯାଇକି ତାଙ୍କ ଘରକୁ ସେପଟେ ଯାଇକି ପଳେଇ ଆସିଲୁ।
ଓ ହୋ।
ଆଉ ଅଲଗା କିଛି ବାଟ ଅଲଗା ଆଉ କିଛି କୁଆଡ଼େ ବୁଲିନୁ।
ଓହୋ। ଆଉ ଆସିନାହାନ୍ତି ଆମ ମିନି କେଦାରନାଥ ଏବେ ଇନଷ୍ଟାଗ୍ରାମ ରେ ସବୁଠି ଟ୍ରେଣ୍ଡିଂ ରେ ଚାଲିଚି।
ହଁ ଯିବି କେତେବେଳେ ତାହେଲେ। ଆଉ କେତେବେଳେ ଗଲେ ତାହେଲେ ଯିବି ଆଉ। ହଁ ମୁଁ ଇନଷ୍ଟାଗ୍ରାମରେ ଦେଖିଛି ଆପଣଙ୍କର। ଯୋଉ କେଦାରନାଥ ଦେଖଉଚି ମିନି କେଦାରନାଥ।
ମୁଁ ଆପଣଙ୍କୁ କହୁଚି କିନ୍ତୁ ମୁଁ ଯାଇନି।
ଆଉ ଆପଣ ଆପଣ ଆଗ ଯାଆନ୍ତୁ। ତାପରେ ହଁ ଆପଣ ଆଗ ଯାଆନ୍ତୁ ବୁଲିକି ଆସନ୍ତୁ। କେମିତି କଣ
ବହୁତ ଭିଡ ରହୁଚି। ଏମିତି କେବେ ଫାଙ୍କା ଟାଇମ ହିଁ ଘରେ ନେଇକି ଯାଉନାହାନ୍ତି?
ସେମିତି ଗୋଟେ ଗୋଟେ ନୂଆ ଜାଗା ହେଲେ ଫାଷ୍ଟ ଫାଷ୍ଟ ଫାଷ୍ଟ ଭିଡ଼ ବହୁତ ହେବ। ଫାଷ୍ଟ ରୁ ନୁହଁ ତ ତାପରେ ଜାଣିଗଲା ପରେ ବି ଲୋକ ବହୁତ ଜାଗାରୁ ଆସିବେ ସେଇଠି ବୁଲିବାକୁ ଭିଡ ଭିଡ
ଭିଡିଓ ଟା ଭାଇରାଲ କରୁଚନ୍ତି ନା ଲୋକମାନେ। ଲୋକମାନେ ଭିଡିଓ ଭାଇରାଲ କରୁଛନ୍ତି। ସେଥିଲାଗି ସେ ଭିଡିଓ ବନେଇବା ପାଇଁ ଅଧା ଲୋକ ଲୋକ ସବୁ ଯାଉଛନ୍ତି। ଆ ସେଇ
କଲେ ବି ଯାହା ପକେଇଦେଲେ ସୋସିଆଲ ମିଡ଼ିଆରେ ସାଙ୍ଗେ ସାଙ୍ଗେ ଭାଇରାଲ୍ ହେଇଯାଉଚି।
ହଁ। ସେଥିଲାଗି ଯୋଉ ହଉଛି ଭିଡ ଏତେ ମାନେ ରାସ୍ତା ବି ନାହିଁ ଠିକ ସେ
ହଁ।
ମାନେ ବିଲ ରାସ୍ତା ବିଲରେ ହେଇଛି ମନ୍ଦିର ଟା ପୁରା ଫେମସ ହେଇଯାଇଛି ପୁରା ଏଥିରେ ଏବେ ଆହୁରି ଭଲ କରି ଦେଇଛନ୍ତି। ଦେଖିଲା ବେଳକୁ ରାସ୍ ସ୍ତା ହିଁ ନାହିଁ କେହି ଯିବା ପାଇଁ ବିଲରେ ଯେମିତି ରାସ୍ତା ଚାଲିକି ଯାଆନ୍ତି ସାଇକେଲ ଗାଡି ଯିବା ପାଇଁ ଠିକ କାର ଫାର ରଖିବା ପାଇଁ ହେଲେ ପଦା ର
ଓହୋ ସେଥିପାଇଁ ଲୋକ ବେଶୀ ଯାଇପାରୁନଥିବେ ଏବେ?
ହଁ ଯୋଉମାନେ ଯାଉଛନ୍ତି ବାଇକ ରେ ପଳଉଛନ୍ତି କାର ଫାର ହେଲେ ରାସ୍ତା ପୁରା ଭିଡ ହେଇଯାଉଛି। ସେଇ ଆସିବେ। ଏବେ ନୂଆ ଖୋଲିଛି ଜାଣିଛନ୍ତି ଚଣ୍ଡି ଖୋଲରେ ଜଗନ୍ନାଥ ମନ୍ଦିର ମିନି ଜଗନ୍ନାଥ
ନାଇଁ ମୁଁ ଜାଣିନି ତ ଆପଣଙ୍କର ମାନେ ସେଇ ଆମେ ଯିବାର ନାହି ଏତେ ନା ତ ଆମେ ଜାଣିପାରୁନ ସେତିକି
ଓହୋ।
ହଁ ଆଉ ଆଉ କଣ ହେଇଛି ଆଉ ଜାଗା କଣ ଅଛି ଆପଣଙ୍କର?
ଆଉ ବହୁତ ଜାଗା ଅଛି ଆଉ ଯାଇଛନ୍ତି ଏଇଠି କହିଲେ ରଇଥା? ଆଉ ପୁରୀ ଯାଇଛନ୍ତି ନା?
ହଁ ପୁରୀ ତ ଆମର ଯାହାହେଲେ ଜଗନ୍ନାଥ ଆମେ ସବୁବେଳେ ଯାଉଛୁ। ବର୍ଷକୁ ଥରେ ଯାହାହେଲେ ଜଗନ୍ନାଥ ଯେବେ ଡ଼ୋରି ଲାଗିବ ଆମେ ଯିବୁ।
ହୁଁ ଆଉ ଏମିତି ଘର ଲୋକଙ୍କ ସହିତ ଯାଇଛନ୍ତି ନା ସାଙ୍ଗ ହେରିଆଙ୍କ ସହିତ ସବୁ ଯାଇଛନ୍ତି?
ହଁ ସାଙ୍ଗମାନଙ୍କ ସହିତ ଯାଇଛି। ଘର ଲୋକଙ୍କ ସହିତ ବି ଯାଇଛି। ଭଲ ଲାଗେ ପୁରୀ ତ ଯାହାହେଲେ ଶାନ୍ତି ଜାଗା। ଯିଏ ଯେତେ ଯାହା ଦୁଃଖ ନେଇକି ଯାଇଥିଲେ ବି ଜାଗା ପାଖକୁ ଗଲେ ଶାନ୍ତି ଦୁଃଖ ଦୂର ହେଇଯିବ ଯାଇକି ବୁଲିକି ଆସିବି ମଜା ଲାଗେ
ଯାଇକି କଣ ରହିଛନ୍ତି ନା ଏମିତି ବୁଲିକି ଆସନ୍ତି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆପଣ ଯ ଆପଣ ପୁରୀ ଯାଇଛନ୍ତି କି ନାହିଁ?
ହଁ ହଁ ମୁଁ ତ ଯାଏ ଆମେ ବି ସେଇ ଜୋଉ ହଉଛି ବର୍ଷକରେ ଥରେ ଯାହାହେଲେ ଯାଉ। ଦି ଥର ହେଲେ ବି ଚଳିବ କିନ୍ତୁ ଆମ ଡୋରି ତ ଲାଗୁନି କେତେ ପ୍ଲାନିଂ କରିକି ଇଏ କରିକି ଯାଇଥିଲୁ ହେଇ ଏବେ ହିଁ ଦି ମାସ ତଳେ ଯାଇଥିଲୁ ମାସେ ହେଇଯିବ।
ହଁ ହଁ କିଏ କିଏ ସବୁ ଯାଇଥିଲେ ଘର ଲୋକଙ୍କ ସହିତ ନା ସାଙ୍ଗମାନଙ୍କ ସହିତ?
ନାଇଁ ନାଇଁ ସାଙ୍ଗ ମାନଙ୍କ ସହିତ କେବେ କୁଆଡେ ଯାଇ ହେଇନି। ଏଇ ଘର ଲୋକ ଙ୍କ ସହିତ ଘରେ ମାନେ ଆମେ ଛୁଆ ମାନେ ସମସ୍ତେ ଯାଇଥିଲୁ। ଜଣେ ବାପା ଯାଇଥିଲେ ଦାଦା ହେବେ ସେ ଯାଇଥିଲେ ସେ ଗାଡ଼ି ଚଲେଇଥିଲେ ତ ଆଉ ଆମେ ସବୁ ମୋ ଉପରେ ଜଣେ ଦିଦି ମୋ ବଡ ବାପାଙ୍କ ଝିଅ ସିଏ ମୁଁ ମୋ ଭଉଣୀ ଆଉ ମୋ ବଡ଼ାବାପା ଆଉ ଜଣେ ସାନ ଝିଅ ସିଏ ଆଉ ମୋ ଦାଦାଙ୍କ ପୁଅ ଝିଅ ସେ ଦି ଜଣ ଆଉ ଜଣେ ତାଙ୍କ ମାଉସୀ ଝିଅ ଆସିଥିଲା ସିଏ ଆଉ ଏମିତି ଭଉଣୀ ହେରିକା ସବୁ ମିଶିକି ଯାଇଥିଲୁ ଆଉ। ଆଉ ଜଣେ ସାନ ଭାଇଟେ। ଏତିକି ଯାଇଥିଲୁ ଦି ଦିନ ରହିକି ଆସ ଆଜ୍ଞା।
ଆପଣଙ୍କ ଘରଠୁ ପୁରୀଟା କେତେ ବାଟ ହେଉଛି କି?
ଆମ ଘରଠୁ କଟକ ପଇଁଚାଳିଶ ମିନିଟରେ ତାପରେ ଏଁ କଟକରୁୁ ଭୁବନେଶ୍ୱର ସିଏ ପଇଁଚାଳିଶରେ ତିନିଘଣ୍ଟାରେ ହିଁ ପହଞ୍ଚିଯିବୁ, ତିନି ଚାରି ଘଣ୍ଟା ଲାଗିବ। ଚାଲିବା ଉପରେ ନିର୍ଭର କରେ। ଠିକ ସେ ଜାଣିନି କେତେ କିଲୋମିଟର?
ଆଚ୍ଛା। ଆମର ତ ଆମ ଢେଙ୍କାନାଳରୁ ପୁରୀଟା ଶହେ ଦଶ କିଲୋମିଟର, ତ ସେଇ ପାଖାପାଖି ଶହେ କୋଡ଼ିଏ କିଲୋମିଟର ପାଖାପାଖି ହଉଛି।
ହଉ ହଉ।
ଆମର ବି ସେଇ ତିନି ଘଣ୍ଟା ଭିତରେ ଗଲେ, ତିନି ଘଣ୍ଟା ଭିତରେ ପୁରୀରେ ପହଞ୍ଚିଯିବୁ। ଯଦି କିଏ ଚଲେଇବାକୁ ଉପରେ ନିର୍ଭର କରାଯାଏ। ଯଦି ସେମାନେ ସ୍ପିଡ଼ରେ ଗଲେ ଏ ଚଲେ ତିନି ଘଣ୍ଟା ଭିତରେ ପୁରୀରେ ପହଞ୍ଚି ଯାଉଛି। ତିନି ଘଣ୍ଟା ବି ଲାଗୁନି ଆମକୁ। ଅଢ଼େଇ ଘଣ୍ଟାରେ ହେଇଯାଉଛି।
ଓହୋ। ଆମରି ସେଇ ଏତେ ମୁଁ ଠିକସେ ଜାଣିନି
ହଁ। ଆଉ ଆମର ଭୁବନେଶ୍ୱର ତ ଆମ ଘରଠୁ ସତୁରି କିଲୋମିଟର। ଆପଣଙ୍କର ଟିକେ ଭୁବନେଶ୍ୱର ପାଖ ହେବ ବୋଧେ?
ହ
ଆମକୁ ଦି ଘ
ଆପଣଙ୍କୁ ଭୁବନେଶ୍ୱର କେତେ
କଣଟା ହେଲା ଗୋଟେ କାରରେ ନେଇଗଲେ କାଧିରୁ ଉ ଅ-ଅଳ୍ପ ଟାଇମରେ ପହଞ୍ଚି ଯାଉଛୁ କିନ୍ତୁ ଘଣ୍ଟେ ଭିତରେ କାର୍ ରେ ଗଲେ ପହଞ୍ଚି ଯାଉଛୁ। ଘଣ୍ଟେ କି ଘଣ୍ଟେ ପନ୍ଦର ମିଣ୍ଟି ଏମତି ହେଲେ ପହଞ୍ଚି ଯାଉଛୁ। କିନ୍ତୁ ବସ ହେରିକା ଗଲେ ତ ସେଇ ହି ଦି ଘଣ୍ଟା ଲାଗୁଛି ଆଉ।
ହଁ ହଁ। ଆଉ ଆମର ଢେଙ୍କାନାଳ କେବେ ଆସନ୍ତୁ? ଆମର ଅଛି କପିଳାସ ଆ ଯୋରନ୍ଦା ଗାଦି, ସାପୁଆ ଡ୍ୟାମ ଅଛି, ସପ୍ତଶଯ୍ୟା ଅଛି
ହଁ ଆମେ ଯାଇଁକି ସବୁ ବୁଲିକି ଆସିଛୁ। ହଁ ହଁ। ସାପୁଆ ଡ୍ୟାମରେ ଯାଇଛୁ, ଯେତେବେଳେ ପାଣି ହିଁ ନଥିଲା।
ଆଚ୍ଛା। ପାଣି ଥିଲେ ଦେଖିବେ ବହୁତ ସୁନ୍ଦର ଲାଗେ ପାଣି ଥିଲେ।
ହଁ ଭିଡିଓ ହିଁ ଦେଖିଛୁ ଆଉ କେବେ ଯାଇନୁ କିନ୍ତୁ ଭିଡିଓ ଦେଖିଛୁ ପାଣି ଥିଲା ବେଳେ।
ଏଇ ଟାଇମରେ ଏବେ ବର୍ଷା ହେଉଛି ନା, ଏବେ ଏଇ ଟାଇମରେ ଆସିଲେ ଯଦି କା ପାଣି ଥିବ ଭଲ ଦେଖାଯାଉଥିବ।
ହଁଅ।
ହଁଅ।
ଆଉ ଆପ ଆଉ କଣ କଣ ଜାଗା ଅଛି? ମାନେ ଆପଣ ବି ଯାଇଛନ୍ତି ସବୁ ଜାଗାକୁ?
ଆ କୋଉ ଢେଙ୍କାନାଳରେ?
ଆଜ୍ଞା।
ନାଇଁ ସେମିତି ତ ସବୁ ଜାଗା ଯାଇନି ହୁଁ କିନ୍ତୁ ମୁଁ ଏଇ ସାପୁଆ ଡ୍ୟାମ୍ ଯାଇଚି, କପିଳାସ, ସପ୍ତଶଯ୍ୟା ଜାଣିଛନ୍ତି?
ନାଇଁ। କପିଳାସ ଯାଇଥିଲୁ ହେଇ ଏବେ କିନ୍ତୁ ସେଟା ଶୁଣିନି।
ଓହୋ।
ଆଜ୍ଞା।
ହଉ ଠିକ୍ ଅଛି, ହଁ ହଁ ହଁ ଠିକ୍ ଅଛି।